କରୁଥିଲେ କି ହ୍ୟାଲୋ। କଣ କରୁ ଥିଲେ କି
ନାଇ ଏଇନା ଜଷ୍ଟ ଖାଇକି ଉଠିଲି ଖାଇକି ଆସିଛି ଆଉ।
ମୁଁ ବି ସେଇନା ଖାଇକି ଉଠିଲି ସେ ବ ବସିଥିଲି ଆପଣଙ୍କର ଆଜି କଣ ହେଇଥିଲା ଖାଇବା ପାଇଁ?
ଆଜି ଏଇନା ଖାଇଲି ଜଳଖିଆ ବାହାରୁ ନେଇ ଆସିଥିଲି ଖାଇଲି ଇଡଲି ଆଉ ତରକାରୀ।
ଅ ଆମର ବି ସେ ଆମର ଯୋଉ ଉତ୍ତପମ କରିଦେଇଥିଲୁ ଉତ୍ତପମ କୁ ଚଟଣି ହେଇଥିଲା ସେୟା ଖାଇ ହଲୋ ଆଉ।
ହଁ ବନେଇଥିଲେ?
ହଁ ବନେଇ ଦେଇଥିଲୁ।
କେମିତି ବନାନ୍ତି କହିଲେ?
ଏଇ ସୁଜି ଟାକୁ ଦହିରେ ଗୋଳେଇକି ଟିକେ ସମୟ ରଖିଦେବେ ଘଣ୍ଟେ ଖଣ୍ଟେ ଘଣ୍ଟେ ଅଧଘଣ୍ଟେ ଟିକେ ଛାଡିଦେଲେ ସେ ଟିକେ ଫୁଲି ଗଲେ ଟିକେ ଭଲ ଲାଗିବ ତାପରେ ଆଉ ଟିକେ ବହଳିଆ ହେଇଯାଇଥିବ ନା ସୁଜି ଟା ଫୁଲି ଗଲା ପରେ ଟିକେ ପାଣି ମିଶାଇବେ ତା ଦେହରେ ପରିବା କାଟିକି ରଖିଥିବେ କ୍ୟାପ୍ସିକମ୍ ପିଆଜ ଟମାଟୋ ତାପରେ ଗାଜର ଏଗୁଡ଼ା ସବୁ କାଟିକି ରଖିଥିବେ ତାକୁ ଚୁନ ଚୁନ ପୁରା ଟିକ ଟିକ କରିଦେବେ ନହେଲେ ଯଉ ଚପର ରେ ସେଇଥିରେ ଗୁଣ୍ଡ କରିଦେବେ। ଏଇଥିରେ ଗୁଣ୍ଡ କରିକି ମିଶେଇ ଦେଇକି ଗୋଳେଇକି ତାୱରେ ଏମିତି ପିଠା କଲା ପରିକା କରିଦେବେ ତା ସାଙ୍ଗରେ ଚଟଣି ଟା କରିଦେବେ ଟିକେ ଭଲ ଲାଗେ ସେଇଟାରେ ଚଟଣି ଟା କଣତ ଟମାଟୋ ଟା ହାଲକାରେ ଭାଜିଦବେ ଟମାଟୋ ରସୁଣ ଆଉ ବାଦାମ ଆଉ ଡାଲି ଦିଟା ଆଉ ଧନିଆ ପତ୍ର ଟା ପରେ କଞ୍ଚା ଦେବେ ଆଉ ଲଙ୍କା ଟା ଆପଣ ଚାହିଁଲେ ଭାଜି ପାରିବେ ନହେଲେ କଞ୍ଚା ବି ଗ୍ରାଇଣ୍ଡିଙ୍ଗ କରିପାରିବେ ଆଉ ଭୁସଙ୍ଗ ପ ଟା ହାଲ ଭାଜା ହବ ଆଉ ସେତିକି ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ୍ କରିଦେବେ ଗ୍ରାଇଣ୍ତିଙ୍ଗ୍ କରି ଟିକେ ହାଲ୍କା ରେ ଲୁଣ ପକେଇକି ତାକୁ ସେଇ ଉତ୍ତପମ ରେ ଖାଇବେ ବଢିଆ ଲାଗୁଛି ସବୁ ଭଲ ରହୁଛି।
ମୁଁ କେବେଳ ସେଟା ବନେଇନି।
ହଁ ଥରେ ଟେ କରିକି ଖାଆନ୍ତୁ ବହୁତ ଭଲ ରହୁଛି ଭଲ ଲାଗୁଛି ଖାଇଲେ।
ବନେଇବା ଏ ଥର ଆଉ।
ଆଜ୍ଞା ଆଉ ଆପଣଙ୍କର ଦିନ ବେଳା କଣ ଖାଇବା ପାଇଁ ହେଇଛି।
ଆଜି ତ ବନେଇନି ହିଁ ବନେଇବି ଭାତ ଆଉ ପୋଟଳ ତରକାରୀ।
ଅ
ମୁଁ କିନ୍ତୁ ବନାଏ ଗୋଟେ ସିମେଇ ଉପମା ବନାଏ।
ହଁ।
ମାନ୍ ଟା ଜାଣିଛନ୍ତି କେମିତି ବନା ହୁଏ।
ନାଇଁ ନାଇଁ କହୁନାହାନ୍ତି କେମିତି କରୁଛନ୍ତି।
ମୁଁ କଣ କରେ ନା ଆଳୁକୁ ଛୋଟ ଛୋଟ କରି କାଟିଦିଏ ଆଳୁ ଆଉ ପିଆଜ ଆଉ ବିଲାତି। ସେଡ଼ାକୁ ଚୁନା ଚୁନା କରି କାଟିଦବ ଆଉ ଭସରଙ୍ଗ ପତ୍ର ଆଉ କଞ୍ଚା ଲଙ୍କା ମାନେ ତାର ଏତିକି ଜିନିଷ ହିଁ ଦରକାର ତାପରେ ସିମେଇକୁ ଭାଜି ଦିଏ ସିମେଇକୁ ଭାଜିକି ରଖିଥାଏ ଆଉ ତା ପରେ ମା ତ୍ର ହାଲକା ଟିକେ ମାନେ ଚାମଚେ ଭଳିଆ ତାପରେ ପକେଇବେ। ସୁଜି ଟିକେ ଭାଜିଦେବେ ମାନେ ସିମେଇ ସହିତ ଟିକେ ସୁଜି ଜଷ୍ଟ ତାପରେ। ଉ ତେଲ ପକେଇ ଜିରା ଆଉ ଲଙ୍କା ପକେଇବେ ଭୁସରଙ୍ଗ ପତ୍ର ପତ୍ର ପିଆଜ ଆଳୁ ସବୁ ପକେଇକି ତାକୁ ଦି ତିନିଥର ମାନେ ସିଝିଯିବ ସେ ଗୋଳେଇଲେ ଘୋଳେଇକି ସିଝି ଗଲା ପରେ ପାଣି ଦେଇଦିଏ ପାଣି ଟା ଯେମିତି ଫୁଟିବ ସିମେଇ ଟା‌ କୁ ଆଗେ ପ ସିମେଇ ଯେତେବେଳେ ସିଝିଯିବ ତା ସହିତ ସିଝି ଗଲା ପରେ ଲାଷ୍ଟ କୁ ଟିକେ ସୁଜି ଟିକେ ସୁଜି ଜଷ୍ଟ ତେଲରେ ଭାଜି ରଖିଥିବେ ସେଟା ପକେଇଦେଲେ ସେଇଟା କଣ କରେ ନା ତା ମାନେ ଏଇଟା କଣ ଟିକେ ଅଠା ଅଠା ଟାଇପସେ ହେଇଯିବ। ମାନେ ମିଶିଗଲା ଭଳିଆ ଯେମିତି ସୁଜି ଟା ପକେଇଲେ ସେ ପୁରା ରହିବ ଟିକେ କଣ କହିଲେ ଆଉ ହାତରେ ଲାଗିବନି ଯେମତି। ମନେ ହାଲକା ହାଲକା ରହିବ ସେଟା କିନ୍ତୁ ବହୁତ ଟେଷ୍ଟି ଲାଗେ।
ଓ ଭଲ ମୁଁ ଥରେ ଟେ କରିକି ତାହେଲେ ଖାଇଲେ ହବ ଆଉ।
ହଁ ମୁଁ ସେଇଟା ମାନେ ବନାଏ। ଏଠି ପିଲା ଯିଏ ବି ଖାଆନ୍ତି କହନ୍ତି ସେଇଟା ଭଲ ବନଉଛ ମାନେ ଭଲ ଲାଗେ କିନ୍ତୁ ସେଇଟା ପୁରା ଟେଷ୍ଟି ଲାଗେ ଖାଇବା ପାଇଁ। ଆଉ କଣ
ଆପଣଙ୍କର କଣ କେମିତି ସବୁ ଚାଲିଛି ଦେହ ଫେହ ଭଲ ଅଛି ଆପଣଙ୍କର?
ହଁ ଦେହ ଭଲ ଅଛି ବର୍ଷା ତ ଆଜି ସକାଳ ବେଳୁ ପୁରା ଲାଗି ରହିଛି ମାନେ ଏବେ ଏବେ ବୋଧେ ଛାଡିଛି ଏଇନା ଜଷ୍ଟ। ସକାଳଠୁ ବର୍ଷା ହିଁ ହଉଚି।
ଆଜ୍ଞା ଆମର ବି କାଲି ରାତିରେ କାଲି ତ ଦିନ ଯାକ ଖରା ହେଇଛି କାଲି ରାତିରେ ଟିକେ ଝିିବି ଝିିବି ଝିିବି ଝିିବି ଏମିତି ହେଇଛି ବୋଧେ ରାତି ଯାକ ବି ହେଇଛି ଆଉ ପାହାନ୍ତିଆ କି ସକାଳୁ ସକାଳୁ ଜୋରରେ ବର୍ଷା ଉଠେଇଥିଲା କି ତୁ ଯେତେ ଜୋରରେ ଉଠେଇଥିଲା ସେତେ ଜୋରରେ ହେଇନି ଟିକେ କମ ରେ ହେଲେ ବି ଜୋରରେ ହେଇଛି କହିବାକୁ ଗଲେ ତାପରେ ଝିପି ଝିପି ଝିପିଝିପି ହଉଥିଲା ଏବେ ଟିକେ କମେଇଛି ବୋଧେ ନହେଲେ ବର୍ଷା ପକଉଥିଲା ସେମିତି ଆଉ ଏବେ ତ ନଁ ସେମିତି ପ ବନ୍ଦ ଅଛି ଟିକେ କାଳ କରିକି ରଖିଛି ଆଜି ଖରା ଖରା କିଛି ନାହିଁ ସେମିତି ଆଉ ଆଜ୍ଞା। ଆପଣଙ୍କ ଆଡେ ଏବେ କଣ ପର୍ବପର୍ବାଣିୀ ଅଛି କି ଏବେ ତ ଆଉ କିଛି ନାହିଁ ପର୍ବପର୍ବାଣିୀ ଆପଣ ଏବେ କଣ ପର୍ବପର୍ବାଣୀ ଅଛି କି ଆପଣଙ୍କ ଆଡେ?
ଶୁଭିଲାନି କଣ?
ଆପଣଙ୍କ ଆଡେ ଏବେ କଣ ପର୍ବପର୍ବାଣିୀ ଅଛି କି?
ଏଇନା ତ ଯାହା ଆମର ଦେବସ୍ନାନ ପୂର୍ଣ୍ଣିମା ମାନେ ଆମର କଣ ହୁଏ ଆମ ବଡ ବାପାଙ୍କ ଘର ଏଇଠି ପାଖରେ ତାଙ୍କର ଘର ଉପରେ ଉପର ଫ୍ଲୋରରେ ଜଗନ୍ନାଥ ମନ୍ଦିର ବନା ହେଇଛି ସେଇଠି ଆମର ଜଗନ୍ନାଥ ରଥଙ୍କର ଯେମିତି ସବୁ ରଥଯାତ୍ରା ଯେମିତି ହୁଏ ଆଉ ଦେବସ୍ନାନ ପୂର୍ଣ୍ଣିମା ବାହୁଡା ଗୁଣ୍ଡିଚା ସୁନାବେେଶ ସେମାନେ ବି ମାନେ କଣ ଏଠି ବି ସେମିତି ହୁଏ। ମାନେ ଦେବସ୍ନାନ ପୂର୍ଣ୍ଣିମା ଦିନ ଠାକୁର ଆ ଆମ ଠାକୁର ଆଗେ କଲର ଭଲଶ୍ ସବୁ କରାହୁଏ କରା ହେଇକି ଦେବସ୍ନାନ ପୂର୍ଣ୍ଣିମା ଦିନ ଯେମିତି ସ୍ନାନ ପୂର୍ଣ୍ଣିମା ଠାକୁର ଗାଧାନ୍ତି, ତାଙ୍କୁ ନୂଆ ହମ୍ ପିନ୍ଧା ହବ ଅଣସର ଘରେ ରହିବେ ସବୁ ଯେମିତି ହୁଏ, ମାନେ ଦିଆହବ ଔଷଧ ଦିଆ ହବ ସେମିତି ଯେମିତି ସବୁ ହୁଏ ଠାକୁରଙ୍କର ଏଠି ବି ସେମିତି ହୁଏ ସିଏ ତାପରେ ଏମ୍ ଭୋଜି ଫୋଜି କରନ୍ତି ଖାଇବା ପିଇବା ବି ହୁଏ। ଆଉ ସୁନା ବେଶ ଦିନ ଠାକୁରଙ୍କ ପାଇଁ ଚ୍ ପ୍ରତ୍ୟେକ ବର୍ଷ ସୁନା ଜିନିଷ ଚେନ୍ ଚିତା ମାନେ ସବୁ ଉ ଗୋଟେ ଗୋଟେ ବର୍ଷ ଗୋଟେ ଗୋଟେ ଜିନିଷ ଆଉ କରନ୍ତି ଠାକୁରଙ୍କ ପାଇଁ, ଆଉ ଦେବସ୍ନାନ ପୂର୍ଣ୍ଣିମା ଦିନ ଏତେ ଏ କାମ ମାନେ ଘରେ ବହୁତ କାମ ସବୁ ସଫା ସୁତୁରା କେତେ କଣ ସଜା ସଜ୍ କେ ହବ ଠାକୁରଙ୍କର କେତେ ନିତି ହୋମ, ସେ ଦିନ ଟା ପୁରା ମାନେ ମାନେ କଷ୍ଟ ଲାଗେ, ଏତେ ମାନେ କାମ ସେ ଦିନ ବହୁତ ଥାଏ।
ଓ। ଆମର ବି ଇ ଆଜ୍ଞା କଣ କହୁଥିଲେ ନାଇ ଆମ୍ ଆମର ବି ଇ ଗାଁରେ ଆମର ଅ ଗାଁ ମନ୍ଦିର ଜଗନ୍ନାଥ ମନ୍ଦିରରେ ଆମ ଗାଁରେ ସେପଟ ସାମ ର ଅ ସେପଟେ ଆମ ଗାଁ ରେ ହିଁ ହୁଏ ଜଗନ୍ନାଥ ରଥଯାତ୍ରା ହୁଏ, ଆଉ ଉ ସବୁ ବାହାର ଗାଁ ରୁ ବି ସବୁ ଆସନ୍ତି ଲୋକ ଦେଖିଆ ପାଇଁ ଆମର ବି ଆପଣ ଯେମିତି କହିଲେ ସବୁ ପ୍ରକାର ନୀତି ରୀତିରେ ସବୁ ହୁଏ ଆମର ବି ସେମିତି ସବୁ ରିନି ତି ରିତିରେ ସବୁ ଠାକୁରଙ୍କର ଦେବସ୍ନାନ ପୂର୍ଣ୍ଣିମା ଠୁ ନେଇ ଠାକୁର ଅଣସର ଘରେ ରହିବା ଯାଏ କି ବା ଠାକୁର ଯିବେ ଯୋ ଓ ଗୁଣ୍ଡିଚା ଆ ଘର ଉମ୍ ସିଆଡେ ଯିବେ ସବୁ ସେହ୍ ହେମିତି ସବୁ ହୁଏ ଆମର ବି ଆଉ ବହୁ ଲୋକ ଆସନ୍ତି ବାହାରୁ ଉ ଗାଁ ରୁ ଅଲଗା ଗାଁ ରୁ ବି ଲୋକ ଆସନ୍ତି ଆଉ ସବୁ ଦେଖନ୍ତି ଆଉ ଆଉ ଉ ଏ ରଖନ୍ତି ଆପଣଙ୍କର ରଥ ପି ଟଣା ଟଣି କରନ୍ତି।
ହଁ ଆମର ହଁ ସେ ଘର ତ ହୁଏ ଆଉ ଆମ ର ମାନେ ଏଇଠି କଟକ୍ ରେ କହିଲେ ଚାନ୍ଦିନୀ ଚୌକ୍ ଗୋଟେ ମାନେ ଜାଗା ଅଛି ସେଇଠି ଇ ପୁରା ବଡ ବଡ ରଥ ବନା ହୁଏ ଆଉ ତିନି ଠାକୁର ଅ ମାନେ ରଥ ଟଣା ହୁଏ ଯେମିତି ମ୍ ଲୋକ ଯେମିତି ଟଣା ହଉଛି ସେମିତି ଟଣା ଆଉ ଏତେ ଭିଡ ମାନେ ନ କହିବା ଭଲ। ଲ ବହୁତ ଭିଡ। ବହୁତ ଭିଡ ଆମେ ବି ଦେଖିବା ପାଇଁ ଯାଉ ଉ, ଆଉ ଯେତେବେଳେ ଉମ୍ ରଥ ମାଉସୀ ମା ଘରେ ଥିଲା ବେଳେ ଆମେ ସେଠିକି ବି ଯାଉ ଦେଖିବା ପାଇଁ, ସେଇଠି କଣ ହୁଏ ଠାମ୍ ମନ୍ଦିରରେ ଆମର ଯେମିତି ପୁରୀରେ ଅବଡା ତିଆରି ହୁଏ ସେଠି ମାନେ ବାହାର ଜିନିଷ ପଡିବନି। ମାନେ ଏଠି ବି ବିଲାତି ପଡେନି, ବାଇଗଣ ପଡିବନି ମାନେ ଏଇ ସବୁ ଜିନିଷ ଅ ଆଳୁ ଆଳୁ ପଡିବନି, ମାନେ ମାଟି ଆଳୁ ପଡିବ, ଯେମିତି ପୁରୀରେ ଅବଡା ଯୋଉ ପ୍ରୋସେସ ରେ ତିଆରି ହୁଏ ଆମର ଏଠି ଜଗନ୍ନାଥ ମନ୍ଦିରରେ ସେଇରେ ହିଁ ତିଆରି ହଉଛି ଅବଢା। ମାନେ ଏ ବାହାର ଜିନିଷ ପଡିବନି। କିଛି ଯାହା ଓଡିଶାର ଯାହା ମାନେ ମ୍ ଜିନିଷ ସେମିତି ପଡିବ ସେଇ ସବୁ ଆନ୍ଧ୍ରରୁ ସବୁ ସେଇ ଜିନିଷ ସବୁ ମାନେ ସେ ଜିନିଷ ସବୁ କିଛି ବି ପଡିବନି ଆଉ ଯେତେବେଳେ ମାଉସୀ ମା ମନ୍ଦିରରେ ଆ ମାନେ ଥାଆନ୍ତି ଠାକୁର, ସେତେବେଳେ ଏ ଆମେ ଯାଉ, ଅବଡା ଆଉ ଏଠି ତିଆରି ହୁଏନି ବନ୍ଦ ହେଇଯାଏ ସେଠି ପ୍ ସେଠି ପୁଣି ଯେତିକି ଦିନ ଠାକୁର ରହିବେ ସେତିକି ଦିନ ପୁଣି ଅବଡା ସେଇଠି ହିଁ ତିଆରି ହୁଏ। ଆଉ ଲୋକ ସବୁ ଟିକେଟ୍ କରିକି ଇ ଆପଣ ଆଣନ୍ତି ଆମେ ବି ଆଣୁ ଖାଉ।
ହଁ। ଏ ଏବେ ତ ସବୁ ଏମିତି ମ୍ ଆଜ୍ଞା। ଆଜ୍ଞା କଣ କହୁଥିଲେ?
ନା ମୁଁ କହିଲି ପୁରୀ। ଯିବେ ନା କଣ?
ନାଇଁ ପୁରୀ ଦେଖିବା ଭାବୁଛୁ ଟିକେ ଭିଡ ତ କିଏ କଣ କରିପାରିବ ବାହାରୁ ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି ବି ଦେଖିବା ପାଇଁ ରଥ ଯାତ୍ରା କି ବାହୁଡା ଦିନ ତ ଯିବା କଷ୍ଟକର ସେଦିନ ବେଶୀ ଭିଡ ଆଉ। ଠାକୁର ଯେତେବେଳେ ରଥରେ ଥିବେ ସେଇ ସମୟରେ ଦେଖିବା ଯିବୁ କି କଣ ଆଉ। ଆଉ ନହଲେ ତ। ରଥରେ ବହୁତ ଭିଡ ଆମର ଏପଟେ ଗୋଟେ ଏବେ ଏମିତି ମନ୍ଦିରଟେ ହେଇଛି ଯେ ପୁରା ଏମତି ପୁରୀ ମନ୍ଦିର ପରିକା ବାହାର ଟା ପୁରା ଏମତି ହେଇଛି। ଯେ କହିବ ପୁରୀ ମନ୍ଦିର ପରିକା ପୁରା ଦୁଶୁଛି ଆମର ଆମ ଘରଠୁ ଦି ତିନି କିଲ କିଲୋମିଟର ହବ ଏଇଠୁ। ସେଟା ପୁରା ଏମିତି ପୁରୀ ମନ୍ଦିର। ପରିକା ହେଇଛି ମନ୍ଦିର ଟା ସେଠି କାଳେ ଦୁଇ ହଜାର ପନ୍ଦର ପାଖାପାଖି ବେଳେ ଏଠି ଦାରୁ ମିଳି ଥିଲେ। ଦାରୁ ଯୋଉ ଠାକୁରଙ୍କ ଦାରୁ। ଉ ସେଠି ମିଳିଥିଲେ ତା ପରଠୁ ମନ୍ଦିର ପାଇଁ ସେଠି ମନ୍ଦିର କରିବାକୁ ଚାହିଁଥିଲେ ମନ୍ଦିର ହେଇଛି ହେଲା ଦେ ଏଇ ପାଞ୍ଚ ଛ ମାସ ହବ ମନ୍ଦିର ଟା ହେଇଛି ଏବେ ମନ୍ଦିର କଲର। ଫଲର ହେଇକି ସବୁ ପୁରା ରେଡି ହେଇଗଲା ବେଳକୁ ଲୋକ ସବୁ ଯାଉଛନ୍ତି ଦେଖା ଦୁଖି କରୁଛନ୍ତି ଭଲ ମନ୍ଦିର ହେଇଛି ସବୁ ବଢିଆ ଲୋକ ଆସୁଛନ୍ତି ଦେଖୁଛନ୍ତି ବାହାରୁ ଆ ଯୋଉ ଆସ। ବାହାର ଲୋକ କିନ୍ତୁ ଯାଇ ପାରୁନାହାନ୍ତି ପୁରୀ ମନ୍ଦିର। ମାନେ। ବି ଯାଉଛନ୍ତି। ଆପଣ ବି କୋଉଦିନ ଆସନ୍ତୁ ଯିବା ଆଉ ମୁଁ ଟିକେ। ଟିକଏ ରଖୁଛି ଏନା।
ଆଜ୍ଞା ହୁଁ ।